ହାଲୋ।
ହଁ ହ୍ୟାଲୋ।
ଦିଦି କଣ କରୁଛନ୍ତି ଆପଣ?
ମୁଁ ଏବେ ବସିଚି ଆଉ ତମେ କଣ କରୁଚ?
ମୁଁ ବି ଏବେ ବସଚି ଆପଣଙ୍କର ଖାଇବା ସରିଗଲାଣି?
ହଁ ମୋର ଖାଇବା ସରଲାଣି ଏବେ ରୋଷେଇ ଚାଲଚି ଦିନ ବେଳକା ପାଇଁ।
ଓହୋ ଦ୍ବିପହର ପାଇଁ।
ହଁ ତମର ଯେ ଆଜି କଣ ହଉଚି? ରବିବାର।
ରବିବାର ଯେହେତୁ ଟିକେ ଆମିଷ ଭୋଜନ ପାଇଁ ପ୍ରସ୍ତୁତି ଚାଲଚି ଆଉ।
ହୁଁ ହୁଁ ହୁଁ ଘର ହିଁ ରହୁଚ କି କୋଉଠି ବାହାରେ ପଢାପଢି କରୁଚ ରହିକି?
ନାଇଁ ବାହାରେ ରହୁଚି ଏବେ ଟିକେ ଛୁଟିରେ ଟିକେ ଘରୁକୁ ଆସଥିଲି। ଯାଇନି ଘରେ ରହିଯାଇଚି ଆଉ।
ଅହୋ। ହଁ ଯିବ ନେଇକି ଏବେ ତ ଖୋଲିଲାଣି
ଗାଁ ରେ ର ଆସିଲା ବେଳକୁ ଇଚ୍ଛା ହିଁ ହଉନି ଯିବାକୁ। ହଷ୍ଟେଲ ଲାଇଫ୍ ବହୁତ କଷ୍ଟ।
ହଁ ସେଇଟା ତ ସମସ୍ତଙ୍କର ଅସୁବିଧା ଯେହେତୁ ରହି ଆସିଲେଣି ଆଉ କଣ କରିଆ ପଢା ପାଇଁ ତ ବାହାରକୁ ଯିବାକୁ ପଡୁଛି। କିନ୍ତୁ ଘରକୁ ଆସିଲେ ଘର ଖାଇବା ଛାଡିକି ଯିବାକୁ ଇଚ୍ଛା ହଉନି।
ଘର ଖାଇବା ଛାଡି ଇଚ୍ଛା ହଉନି। ଗାଁ ର କାଦୁଅ ଧୂଳି ମାଟି ବି ଛାଡିକି ଇଚ୍ଛା ହଉନି ବାହାର ମାନେ ଯୋଉ ସିମେ ଣ୍ଟ ବାଲି ର କାନ୍ଥ ଅପେକ୍ଷା ଗାଁ ର ଗୋବର ମାଟିର କାନ୍ଥ ବହୁତ ସୁନ୍ଦର ଲାଗୁଛି।
ଭଲ ଲାଗୁଚି ସେଇଆ ଦିନ ଥିଲା କି ଏଇ ଗୋବର ମାଟି ମାନେ ଛୁଆ ବେଳେ ଯେମ୍ ଇଚ୍ଛା ହଉଥିଲା ନା ନାଇଁ ଆମର ବି କେମିତି ଗୋଟେ ଘର ହବ। ବଡ ଘର କୋଠା ଏମତି ହବ କିନ୍ତୁ ସେ ସେ ଯେ-ଯେତେବେଳେ ସେ ସବୁ ଆସିଯାଏ ଏ ପୁଣି ଥରେ ପଛକୁ ଫେରିଯିବାକୁ ପୁଣି ଇଚ୍ଛା ହୁଏ ନାଇଁ ସେଇ ମାଟି ଘର ହିଁ ଠିକ୍ ଥିଲା ଭାବିକି ନାଇଁ କି?
ହୁଁ। ଏବେ ଯେମିତି ବିଦ୍ୟୁତ ସମସ୍ୟା ହଉଚି ଇଲେକ୍ଟ୍ରିକ୍ ମାନେ ଅଧିକ ସମୟ ରହୁନି। ଆଉ ଭୋଲଟେଜ୍ ଯେମିତି କମ ରହୁଚି ଅଧିକ ଇଉଁ ମାନେ ଅଁ ସମ ସ୍ତେ ଅଧିକ ଯେହେତୁ ମାନେ ବେଶୀ ବିଦ୍ୟୁତ ରେ କାରବାର କ ଚନ୍ତି ମାନେ ଠିକସେ ବିଦ୍ୟୁତ ମଧ୍ୟ ଆମ ପାଖରେ ପହଞ୍ଚି ପାରୁନାଇଁ। କିନ୍ତୁ ଆଗରେ ମାନେ କଣ ସେଇଟା ନଥିଲା ବିଦ୍ୟୁତ ନଥିଲା ଫ୍ୟାନ କଣ ମାନେ ନଥିଲା। ମାନେ ଆମ ଜେଜେବାପା କିମ୍ବା ଆମ ବାପାଙ୍କ ଅମଳରେ ଯେହେତୁ ସେଇ ମା ଟି କାନ୍ଥରେ ହିଁ ମାନେ ଉଁ ଘରେ ଚାଳ ଘରେ ଯେମିତି ଲିପା ହେଇଥିବ ଗୋବର ମାଟିର ମାନେ ଖାଲି ଏମିତି ଗୋଟେ ସପ ହଉ କିମ୍ବା ପକେଇଦେବୁ ଶୋଇଯିବୁ। ଶାନ୍ତିରେ ନିଦ ଆ ଲାଗେ ଥଣ୍ଡା ଲାଗେ।
ସେଇଟା ତ ସେତେବେଳେ କଣ ଫ୍ୟନ୍ ଥିଲା ନା ଏଇ ଏସିି କୁଲର ଥିଲା ସେଇ ଗାଁର ହିଁ ସେଇ ପବନ। ସେତିକିରେ ହିଁ ଶୋଇବାର ହଉଥିଲା।
କିନ୍ତୁ ଏବେ ବେଶୀ କାଲି ଦେଖିବାକୁ ମିଳୁଛି ଘରକୁ ଆସିବ ଦେଖିବ ସମସ୍ତିଙ୍କର ଗୋଟେ ଗୋଟେ ବଖରାର ସମସ୍ତଙ୍କର ଗୋଟେ ଗୋଟେ ଏସି। କିମ୍ବା ଫ୍ୟନ୍ ଦୁଇଟା ନେଖା ଚଲେଇ ଦଉଛନ୍ତି ଯେ କିନ୍ତୁ ସେ ଥଣ୍ଡା ଲାଗୁନି ବେଶୀ ଏତେ ଗରମ ଦେଖିଥିବେ ଫ୍ୟାନ ଫ୍ୟାନ ଦେଖିବେ ଖୋଲି ଯାଇଥିବେ ବାହାରୁ ଗରମ ପବନ ସବୁ ଘର ଭିତରକୁ ଆସୁଥିବ। ମାନେ ଫ୍ୟାନ ପବନଟା ଯୋଉ ଗରମ ହାୱା ସବୁ ଟାଣି ଆଣୁଥିବ ଘର ଭି କିନ୍ତୁ ସେତେବେଳେ ଯେମତି ସେତେବେଳେ ଯେମିତି ଗୋଟେ ବିଛଣା ଥାଏ। ହ୍ୟାଲୋ।
ହୁଁ ହୁଁ ହୁଁ ହୁଁ କୁହ।
ସେ ସେତେବେଳେ ବିଛଣା ଥାଏ ମାନେ ଆମେ ବିଞ୍ଚି ହେଇକି କି ସେଇଟାରେ ହିଁ ଆମର ନିଦ ଚାଲି ଆସେ। ଦେଖିଥିବେ ଗାଁ ଗହଳିରେ
ସେଇଟା ତ ସେଇ ପ୍ରାକୃତିକ ଆଉ ପବନ କାହିଁ ଆଉ ଏବେ କିଣା ପବନ ଭିତରେ ଯାହାବି ହେଲେ ତ
ଏବେ ତ ଗ ଏବେ ତ ଗଛ ହିଁ କାଟି ଦଉଛନ୍ତି। ପବନଟା ଆସିବ କୋଉଠୁ?
ସେଇଆା ଗଛ ଯେହେତୁ ଲୋକ ସଂଖ୍ୟା ଧୀରେ ଧୀରେ ବଢି ବଢି ଚାଲିଛି ସେମିତି ତା ଅନୁସାରେ ରହିବା ପାଇଁ ବି ଦରକାର।
ହଁ ଜାଗା ଯେହେତୁ ସର୍ଟ ରହୁଛି ଜାଗା କମ ରହୁଛି ଯେତେବେଳେ ସେଥିପାଇଁ ଗଛ କାଟି ଦଉଛନ୍ତି ଆଉ ଆଗରୁ ମାନେ ଯେମିତି ନଈ ପୋଖରୀ ଏମତି ଥାଏ ଯେମତି ଆମେ ବା ଆମେ ଅଲଗା ଜାଗାକୁ ଯିବାକୁ ହେଲେ ଆମକୁ ସେଇ ଡଙ୍ଗା ମାଧ୍ୟମରେ ଆମେ ପାର ହେଇକି ସେପଟ ଲାଇନ କି ଆମେ ସେପଟେ ଗାଁକୁ କିମ୍ବା ସେପଟ ଜାଗାକୁ ଆମେ ଯାଇପାରନ୍ତି କିମ୍ବା ସେ ନଈର ମଧ୍ୟ ଗଡି କି ଆଗ ଯୁଗରେ ମାନେ ପହଁରା ଶିଖିଥାନ୍ତି ଅଧିକ ଲୋକ ନା ପଳେଇ ଯାଆନ୍ତି। କିନ୍ତୁ ଏବେ ମାନେ ଏବେ କଣ ହେଲା ନା ରୋଡ ବନା ହେଲା ରାସ୍ତା ନିର୍ମାଣ ହେଲା ଗାଡି ଯାନବାହାନ ପାଇଁ ଯେହେତୁ ସେ ଯୋଉ ଯୋଉ ଜଙ୍ଗଲ ରାସ୍ତା ଦେଇ ଯିବା ଚାଲିକି ଯିବାକୁ ପଡିଥିଲା ସେ ଜଙ୍ଗଲ ସବୁ କଟା ହେଲା।
ହୁଁ।
ଯୋଉ ଜାଗାକୁ ଯିବାକୁ ଚାହୁଁଛନ୍ତି ସ ରୋଡ ସେଠି ତିଆରି ହବ ନା ଗଛ କଟା ହେଲେ ସିନା ରୋଡ ଟା ହବ ଆମେ ଯିବା। ସେଇଥି ପାଇଁ ଗଛ ବୁଛ ସମସ୍ତେ କାଟିଦେଲେ। ଜୀବନ ମଧ୍ୟ ପାଇ ପାରୁନାହାନ୍ତି ଅଙ୍ଗାରକାମ୍ଳ ଅଧିକ ବଢି ବଢି ଚାଲିଛି।
ସେଥିପାଇଁ ତ ଦେଖୁଛ ବାୟୁମଣ୍ଡଳର ତାପମାତ୍ରା ବି ବୃଦ୍ଧି ହଉଛି ଠିକ ରେ ନା ଖରା ହଉଛି ନା ବର୍ଷା ହଉଛି। କୋଉ ଋତୁ ଏବେ କେମିତି ବି ଅନୁଭୂତ
ହଁ ଠିକ ଠିକ ଆପଣ ଭଲ କଥାଟେ କହିଲେ ଠିକ ସେ ଋତୁ ମଧ୍ୟ ଚେଞ୍ଜ ହେଇପାରୁନି ଦେଖିବେ ପ୍ରତ୍ୟେକ ଋତୁରେ ଏପଟ ସେପଟ ରହୁଛି ମାନେ ଯେମତି ଯେତିକି ଆମେ ବର୍ଷା ଋତୁରେ ଠିକ ସେ ବର୍ଷା ମଧ୍ୟ ପାଇ ପାରିଲେନି କିମ୍ବା ଖରା ଟାଇମ୍ ଦିନରେ ଖରା ମଧ୍ୟ ଦେଖିବ ବର୍ଷା ଚାରିଟା ଯେମିତି ହବ ବର୍ଷା ଘନେଇ ଆସିଛି।
ହୁଁ। ଏବେ ଯେ ମାନେ ଯେମିତି କିି ପାଣିପାଗ ବଦଳି ବଦଳି ଚାଲିଛି। ସେମିତି ବହୁତ ଦେଖିବୁ ଏବେ ଖାଲି ନିଉଜରେ ଶୁଣିବ ଖାଲି ବଜ୍ରପାତ। ଖରା ଦିନେ ଯୋଉ କାଳବୈଶାଖୀ ହଉଛି। ଏମିତି ବେଶୀ ବଜ୍ରପାତ ହଉଛି ବଜ୍ରପାତରେ ହିଁ ଅଧିକାଂଶ ଲୋକ ମୃତ୍ୟୁବରଣ କରୁଛନ୍ତି।
ହଜି ବାଉଳି।
ଆଗୁରୁ ବଜ୍ରପାତ ଏତେ ହୁଏନି ଏବେ କିନ୍ତୁ ବଜ୍ରପାତ ବେଶୀ ହଉଛି।
ହୁଁ। ଆବେ ଯେମିତି ହଉଛି ଆଉ କେତଦିନ ପରେ ଆମେ ଯଉ କହୁଛନ୍ତି ଜେଞ୍ଜିର ଛୁଆ ମାନେ ସବୁ କିଛି ଦେଖିବେ। ଠିକ କଥା ସବୁ କିଛି ଦେଖି ସାରିଲୁନି କେମିତି କରୁଣା ଦେଖିଲୁ। ଏ ତାପରେ ଆମର ମରୁଡି ତାପରେ ଏମିତି ବା ମାନେ ପାଣିପାଗ ଚେଞ୍ଜ ହେ ବା ଗ୍ୟାସ ର ଆମର ଅଭାବ ସବୁ କିଛି ଦେଖି ଦେଖି ଚାଲୁଣି ଆହୁରି କେତେ କଣ ହବ। ତାପରେ ଯେମିତି ଲେଖା ହେଇଛି ଆମର ଓଡିଆ ସଂସ୍କୃତିରେ ମାଳିକା ଲେଖା ହେଇଛି ମାଳିକା ବି ଦିନେ ସତ ହବ।
ସେଇଟା ତ ସତ ହେଇ ଚାଲିଛି।
ହୁଁ ସେଟା ସତ ହେଇ ହେଇ ଚାଲିଛି ତାର ଗୋଟେ ଗୋଟେ କଥା ହୁଁ।
ଦେଖିବେ ମାନେ ଯେମିତି ଗୋଟେ ଥାଏ ଗୋଟେ ଠକ ବା ଛିନେଇବ କଞ୍ଚା ରଖିବ ପାଚିଲା ମାନେ ଗୋଟେ ଥାଏ ତାକୁ ମୁଁ ଶୁଣିଛି ବଡ ଲୋକ ମାନେ କୁହନ୍ତି ମାନେ ଆମ ଜେଜେ ବାପାରେ ମାନେ ତାର ଅର୍ଥ ହଉଛି ମାନେ ବା ଛି ନେବ କଞ୍ଚା ରଖିବ ପାଚିଲା ମାନେ ଯେମତି ବୃଦ୍ଧ ଲୋକମାନେ ରହୁଛନ୍ତି। କିନ୍ତୁ ଛୋଟ ଛୁଆ ମାନେ ଆମ ଭଳି ଲୋକମାନେ ସେମାନେ ଚାଲି ଯାଉଛନ୍ତି କିନ୍ତୁ ସେମାନେ ସେତେ ମାନେ ରୋଗ ବୈରାଗ ବେଶୀ ଦେଖିବେ ଆମ ମାନଙ୍କୁ ହଉଛି କିନ୍ତୁ ସେମାନେ ଯୋଉ ଲୋ ଅ ସେମାନଙ୍କୁ ଟିକେ କମ ହଉଛି ରୋଗ ଆମକୁ ଅଧିକ ହଉଛି ସେମାନେ କିନ୍ତୁ ଅଧିକ ବର୍ଷ ବଞ୍ଚ କଇଁକିି ନା ସେତେବେଳେ ସିଏ ଖାଇଥିବା ଖାଦ୍ୟ ଗୁ ରାଙ୍କରେ ଆମେ ଯୋଉ ଖାଦ୍ୟ ଏବେ ସବୁ ଖାଉଛନ୍ତି ମାନେ ଯୁଗ ଚେଞ୍ଚ ଯେମତି ଗୋଟେ ଉଦାହରଣଟା ଇପି ହଉ କିମ୍ବା ଆମେ ମ୍ୟାଗି ହଉ ଚାଉମିନ ହ ହଉ ଆମେ ଏସବୁ ଖାଦ୍ୟ ମାନେ ସିଏ ସେତେବେଳେ ଖାଉଥିଲେ କି ଏ ଏଟା ସବୁ କୋଉଥିରେ ତିଆରି ହଉଛି? ଏଇଟା ସବୁ କୋଉଥିରେ ତିଆରି ହଉଛି ଯୋଉ ହଁ। ମଇଦା ମଇଦା ଆଉ ତା ଦେହରେ ବି ବହୁତ ଜିନିଷ ମିଶୁଛି କେମିକାଲ ଫେମିକାଲ ମିଶି ରହୁଛି ଯେମିତି ସେ ନଷ୍ଟ ନହବା ପାଇଁ ମାନେ ବହୁତ ଦିନ ଧରି ସେ ରହିପାରୁଛି ପ୍ୟାକେଟ ଦେଇକି ସେମତି ସେମାନେ ଖାଇ ନଥିଲେ ସେମାନେ ଖାଲି ପୁଷ୍ଟିକର ଖାଦ୍ୟ ଯେମିତି ଖାଲି ବାସ ଧରିବାକୁ ଗଲେ ଭାତ ଯେମିତି ଭାତ ହଉ ତୋରାଣୀ ହଉ ଯେମତି ଦହି ପ ହଉ। କ୍ଷୀର ହଉ କିମ୍ବା ଘରେ ସବୁଜ ପନିପରିବା ମାନେ ବାଡିର ଯେମିତି ସେଇ ଟାଇପ ର ଖାଦ୍ୟ ଖାଇକି ସେମାନେ କଣ ବଡ ହେଇଛନ୍ତି, ସେମାନ ଙ୍କ ଦେହରେ ରୋଗ ଦେଖିବେ ବହୁତ କମ ରହୁଚି, ଆମ ମାନଙ୍କ ଦେହରେ ଅଧିକ ରହୁଚି।
ଠିକ କଥା ଏବେକାର ମାନେ ଯୁଗର ଲୋକମାନେ ଚାଳିଶି ବର୍ଷ ହେଇଥିବ। ଚାଳିଶି ବର୍ଷ ବି ନାଇଁ ଏମିତି କୋଡିଏ ପଚିଶି ବର୍ଷ ହେଇଥିବ ବି ଆଣ୍ଠୁ ଗଣ୍ଠି ବ୍ୟଥା, ଡାଇବେଟିସ ଏମିତି ଆମର ସୁଗର ଏସବୁ ବାହାରିଲାଣି, କିନ୍ତୁ ସେମାନଙ୍କର ଦେଖିବ କିଛି ନଥାଏ।
ହଁ ଗ୍ୟାସ୍ କିନ୍ତୁ ଆମେ ସେମାନଙ୍କୁ ମାନେ ଦେଖିସାରିଥିବେ ବହୁତ ଲୋକ ମାନେ ଯେମିତି ହୁଁ। ନାଇଁ ନାଇଁ ଅଧିକ ପରିମାଣରେ ଗ୍ୟାସ ବାହାରୁଚି ମାନେ ଗ୍ୟାସ୍ଟିକ ତ ସମସ୍ ଥାଏ। ଅଳ୍ପ ବହୁତ ଥାଏ, କିନ୍ତୁ ଅଧିକ ବାହାରୁଚି ନା
ହଁ ସେଇଟା ତ ସେଇଟା।
ଅଧିକ ଦେଖିଥିବେ ଆମେ ମାନେ ସେମାନେ ବଞ୍ଚିକି ରହୁଥିବେ ଆମେ ଚାଲି ଯାଉଛନ୍ତି, ହେଲେ ବାସ ଲୋ କମାନେ କହିବେ, ତ ସେମାନଙ୍କର ବୟସ ହେଲାଣି ସେମାନେ ଅଛ ଛନ୍ତି ଛୋଟ ପିଲାମାନେ ଚାଲି ଯାଉଛନ୍ତି, କିନ୍ତୁ ଛୋଟ ପିଲା ମାନଙ୍କର ଖାଦ୍ୟ ପାଇଁ ରୋଗ ବଢି ଚାଲଚି ଦେହରେ ଯୋଉଠି ପାଇଁ କି ଜୀବନ ଯାଉଚି।
ହଁରେ କହ।
କିନ୍ତୁ ସେମାନଙ୍କର, ସେମାନଙ୍କ ଦେହରେ କିଛି ବି ରୋଗ ନଥିବ ବାସ ପୁଷ୍ଟିକର ଖାଦ୍ୟ ଖାଇ ସେମାନେ ଅଧିକ ବର୍ଷ ବଞ୍ଚି ରହିପାରୁଛନ୍ତି। ଯୋଗ ଚେଞ୍ଜ ହବା ଦ୍ଵାରା ମଣିଷ ମଧ୍ୟ ଚେଞ୍ଜ ହେଇ ଯାଉଚି ଏମିତି।
ସମସ୍ତିଙ୍କର ଖାଦ୍ୟ ଖାଇବା, ଶୋଇବା, ପ୍ରସ୍ତୁତି ପ୍ରଣାଳି ସବୁ ବଦଳି ଯାଇଛି।
ହଁ। ହଁ ବେଶୀ ଦିନ ଛାଡିଦିଏ କରବୁ ଆଉ ସେତିକି କର। ନହେଲେ ଥାଉରେ। ପୁରା ଥାଉ, ସା
ଏଇଭଳି ଜୀବନ ହିଁ ଚାଲି ଯାଉଚି ଆଉ ବା କି କିଛି ବର୍ଷ ପରେ ଦେଖିବ ମଣିଷ ଟା ସବୁ ଏ ମାନେ ପୃଥିବୀଟା ଧ୍ଵଂସ ହେଇ ସାରିଥିବ। ମଣିଷ ଜୀବନ ହିଁ ନଥିବ ଟୁଟାଲ ତୁଟି ସାରିଥିବ।
ହଁ ଏ ଯୋଉ ଶୁଣେ
ଏଇଭଳି ମଣିଷ ଜୀ
ହାଲୋ। ହାଲୋ।
ହଉ ଦିଦି ଆପଣ କଣ କାମ କରୁଛନ୍ତି? ଆପଣ, ମୁଁ ବି ମୋର ଟିକେ ଏପଟେ କାମ ଆସିଗଲାଣି ଆପଣ ଯାଆନ୍ତୁ, ଆପଣଙ୍କ ସହ କଥା ହୋଇ ବହୁତ ଭଲ ଲାଗିଲା, ଆପଣ ଯାଆନ୍ତୁ ନିଜର କାମ କିଛି କରିନେବେ, ମୁଁ ବି ଯାଉଛି କାମ କିଛି କରିନେବି ଆଉ।
ହଁ ହଁ ଠିକ ଅଛି।
ଧନ୍ୟବାଦ।
ହଁ।